ହାଲୋ
ହାଲୋ
ପାଖରେ ପାଣି ବାଲଟି ଅଛି।
ହଁ, ନାଁ ନାଁ ନାଇଁ ମୁଁ ଛାତ ଉପରେ ଅଛି ନା
ଘରୁ ଆଣି ପକେଇଦବୁ ଫୋନ ଦବୁ
କଣ ପାଇଁ?
ଆଉ କଣ କଲ ଯାଉନି ଛାଡ ଛାଡ।
ଆଛି ତାହେଲେ କଲ ନ ଗଲେ ଏମିତି। କରାଯିବୁ ହୁଏ ତାର ଏୟାର ଟ୍ରିଟମେଣ୍ଟ ଅଛି ବୋଧେ।
ସାଙ୍ଗେ ସାଙ୍ଗେ କଲ ଯିବ।
ଆଚ୍ଛା ତମେ ତାହେଲେ ଏବେ ସାଙ୍ଗେ ସାଙ୍ଗେ ବୁଡେଇ ଦେଇ କି ଆସିଲ।
ହୁଁ ହୁଁ ନାଁ ମୋର ତ ଯାଉଥିଲା ଅନଲିମିଟେଡ ଆମର ହୁଁ।
ବଡ଼ ଲୋକ ଆଉ।
ବଡ ଲୋକ ନୁହଁ ଡେଙ୍ଗାରେ ବଡ ହବ କିନ୍ତୁ ତମ ଭଳିଆ ବଡ଼ ଲୋକ ଆମେ ହେଇପାରିବୁନି। ପଚାଶ ହଜାର ତ ଲାପଟପ ଧରୁଛ।
ବେଯିତି କରିବାର ଗୋଟେ ଲିମିଟି ଥାଏ।
ହୁଁ ଲିମିଟି ତମକୁ କରିବାର ୱକାତ ଆମର ଅଛି। ଉଁ ନା ନା ନାହିଁ ଜମାରୁ ନାହିଁ।
ନାଁ।
ଉଁ ହୁଁ।
ଖାଇ ସାରିଲଣି।
ହଁ ଖାଇ ସାଇଲିଣି।
କଣ ଖାଇବା ଆ
ଭାତକୁ ଚିକେନ।
ଆଛାଜୀ।
ଆଜ୍ଞା ଖାଇଥାନ୍ତ କି।
ନା ଖାଇ ସାରିକି ଯିଏ ଡାକିବ।
ନା ବେ ନାହିଁ ଆଉ ବି ମାଜାମାଜି ସଇଲାଣି।
ସେଇଆ ତ ମୁଁ ଜାଣିଛି ନିହାତି ଭାବରେ। ସେଇଥିଲାଗି ସିନା ଡାକିଦେଲ ଥିଲେ ଥୋଡ଼ି ନା ଡାକିଥାନ୍ତ।
ଥୋଡ଼ିନା ଏଟା ଭୁବନେଶ୍ୱର ଯେ ରାତି ଏଗାରଟାରେ ଖାଇବ।
ହୁଁ ହୁଁ ଖାଲି ଭୁବନେଶ୍ଵର ଵାଲା ରାତି ଏଗାରଟାରେ ଖାଆନ୍ତି ନୁହେଁ।
ହୁଁ ଆମ ଗାଁ ଗହଳି ରେ ଆମେ ନଅଟା ଆଭରେଜ ନଅଟାରେ ଖାଇକି ସାଢେ ନଅଟାରେ।
ତମର ତ ନଅଟା ଅଧିକ ହେଇଗଲା ମୁଁ ତ ଏଇଠି। ଥିଲା ଟାଇମ ରେ ମୁଁ ଲାଇବ୍ରେରୀରୁ ଆସିଲା ମାନେ ମୁଁ ଖାଇଦିଏ ଖାଲି ମିଶିକି ଖାଉଛୁ ବୋଲି ବାଧ୍ୟ ହେଇକି ରହିବା କଥା। ନହେଲେ ମୁଁ ମୋର ଜଲଦି ହିଁ ଖାଇଦିଏ ହୁଁ।
ମିଶିକି ଖାଇଲେ ତମର ବେଶୀ ଫାଇଦା ହଉଥିବ ନାଇଁ କି।
କୋଉଠି ଫାଇଦା ହଉଛି କହିଲ।
ରୋଷେଇ କରୁନ ହୁଁ।
ହଁ ହଁ ମୋ ପାଇଁ ଆଉ କିଏ ଗୋଟେ ଆସିକି ରୋଷେଇ। ସେଇ ଯାଉ ଆଉ କୁହନି ମଁ ଏମିତି ମତେ ଯାଇ ଖାଇବାକୁ ମତେ ପସନ୍ଦ ନୁହଁ।
ନିଜେ କୋଟା କିଛି କରିନଥିବ ଯାଇ ଖାଇବ ପାଗଳ ନା କଣ ମୁଁ ଯିବିନି ସେନୀତିରେ।
ଜଷ୍ଟ ମଜାକ କରୁଥିଲି ମଁ।
ହୁଁ ମଜ୍ଜା କରୁଛି।
ତଥାପି ରୁଟି କେତେ ପଟ କରୁଛ ସକାଳେ।
ମୁଁ ଛଅ ପଟ କଲି ସକାଳେ ଦିପଟ ଖାଇକି ଗଲି ଦେନ ଆସିକି ଖାଇଲି ଲଞ୍ଚ ରେ ଦିଟା ଏବେ ତାପରେ ଏ ଦିଟା ଅଛି ଖାଇବି।
ହୁଁ ଏ ପୁରୀ ଏ ଯୋଉ ସିିବିଜି ଫଟ କେବେ ଯାଇଥିଲ।
ହେଇଠି ତମେ କୋଉଠୁ ଦେଖିଲ। ଆଉ ସ ଆଜି ଯୋଉଁ ଟାଟାସ ଦେଇଥିଲି ସରି ସରି ମୁଁ ଭାବିଲି ଆଉ ଗୋଟେ ଫଟଟା ଭାବିଦେଲି।
ଛାଡ ଛାଡ।
ସି ବିଚ୍ ଫୋଟ ତ ଅଛି ସେଇଥିଲାଗି ଭାବିଦେଲି ଆଉ ଗୋଟେକୁ
ହୁଁ ହୁଁ।
ଉୁଁ ହେଇଟା ମୁଁ ଯାଇଥିଲି ମେ- ଏ - ତେଇଶି ହଁ ମେଂ ବାଇଶରେ ଯାଇଥିଲି।
ପଚିଶି ଛବିଶି
ନାଇଁ ବାଇଶ ବାଇଶ ବାଇଶ।
ନା ନା ଦୁଇ ହଜାର ବାଇଶି ନା ଛବିଶ?
ଏବେ ଯାଇଥିଲି ଏବେରେ ଦି ହଜାର ଛବିଶି ରିସେଣ୍ଟ ଫଟୋ ଏଇଟା ହଁ। ହୁଁ ହଁ।
ଅ ଆଁ ସେ ବାବା ବାଉ ସମସ୍ତେ ଯାଇଚନ୍ତି ନାଇଁ ନା
ହୁଁ
ବାବା ମମି ଭାଇ ମୁଁ ମୁଁ ଆଇ ଆ ମୋ ମୋ ଭାଇ କରୁଚି ସିଏ କରୁଚି।
ଓ କଉ ଆଉ ସବୁ କମର୍ସ ନାଇଁ କି।
ଉଁ
ଆଉ ମୁଣ୍ଡ ବ୍ରେନ ଗୋଟେ ଗୋଟେ ପାଇଚ ଆଉ।
ହୁଁ ହଁ ଆଉ କୁହନି।
ଭଗବାନ ତମ ଘରେ ଏକୁଟିଆ ଦେଇ ଦେଇଛନ୍ତି ବୋଧେ।
ହଁ ହଁ ହଁ ହଁ ଆଉ କାଇଁ ଏତେ ବୋଲି କହୁଚ କହିଲ।
ଆ ସତ କଥା ତ ଆଉ ଆମ ମୁଣ୍ଡରେ ତ କିଛି ନାହିଁ।
ଏ ଶୁଣୁନ ମୁଁ କାଲି ଯୋଉ କହୁ ନଥିଲି ସେଇ ଯୋଉ ପୁଅଟା ଏମତି କଲ କରିଥିଲା ବୋଲି - ମୁଁ କାଲି କମଳକୁ ବିଷୟ କଥାଟା କହିଲି ସିଏ କ ମୁଁ ତବ ରେପ୍ଲାୟେ ଦେଲା ଜଣିିଚ ମୁଁ ମାନେ ମୁଁ ଭାବିନଥିଲି ସେ ଏମତିି ରିପ୍ଲାଏ ଟା ଦବ ବୋଲି। ଶୁଣ କଲା ଆଁ ଆରେ ହଁ ସେ ତତେ କଲ କରିଥିବ ଏମିତି କଥା ହବାକୁ ମ ଯୋଉ ଏମତି ଯୋଉ ଆପରେ କଥା ହବା ପାଇଁ, ମୁଁ କହିଲି ସେ ମତେ ମେସେଜ କରୁଚି - ସେ ମତେ ମାନେ ପ ହ୍ଵାଟସପରେ ହିଁ ମେସେଜ କଲା ଯେ, କଣ -
ଛାଡ ପରେ କଥା ହେବା ଏଟା।
ଆଛା ଠିକ ଅଛି
ହୁଁ।
ବୁଝିଲି।
ବୁଝିଲ।
ହଁ।
ତାହେଲେ ଆଜି ସକାଳୁ ବି ଯାଇଥିଲ ଆରି ନା କି -
ହଁ ଆଁ
କେତେଟାରେ ଯାଇଥିଲ ଆଟ୍ଟା।
ସକାଳେ ସାଢେ ସାତଟା ଆଟଟା ବେଳକୁ ଆଇଥିଲି।
ତମ ଏଇ ଯୋଉ ଯେ ମାନେ ଲାଇବେରୀ ଖୋଲୁଚି ସେ ଏକ୍ଚ୍ୟଆଲି ଶୋଉଚି ନା ଶୋଉନି?
ସୋଉଚି ସିଏ ତାର ଅଫିସରେ ରୋଇ ଥାଉଚି
ସେ ଆଠୁଟାରେ ଶୋଇ ଉଠିକି କୋଉ ପିଲା ଯାଉଥିଵେ ପାଠ ପଢି -
ସାଢେ ସାତଟାରେ ଓପୋନ ହୋଉଚି ମୋର ତ ଆଉ ଗୋଟେ ସାଙ୍ଗଟେ ଆଜି ଜଲଦି ପଳେଇଛି କାରଣ ଦି ଦିନ ସେ ଛୁଟି କରିଦେଇଥିଲା ନା ତା ଦେହ ଭଲ ନଥିଲା ବୋଲି। ସେଥିଲାଗି ଆଜି ସେ ଜଲଦି ପୁରା ସାତଟାରୁ ପଳେଇଛି ମୁଁ ଯେତେଵେଳେ ମାନେ ଆସିଲି ଯିବାକୁ ମୁଁ ସାଙ୍ଗଟାକୁ ଡାକି ମୁଁ କହିଲି ଆଲୋ ସିଏ କୁଆଡେ ଗଲା ନା ସେ ପଳେଇଲେଣି ସାତଟା ବେଳକୁ ମୁଁ କହିଲି ମାନିବାକୁ ପଡିବ।
ତ କାଇଁ ଆସୁଛ କି ଏଠୁ ଏଠୁ ତ ଖାଇ ପି ପଢନ୍ତା ଏଠି ଶୋଇପଢ଼ନ୍ତ ଲାଇବ୍ରେରୀରେ ହେକାନେ।
ଶୋଇବାକୁପରା ଜାଗା ନାହିଁ ହେଇଥିଲାଗି ପଳେଇଆସୁଛୁ।
ହେଇଠି ତ ଠିଆ ଠିଆ ଶୋଇପଡନ୍ତ। କାଇ ଶୋଇବା ପାଇଁ କଣ କନ୍ଥା ପାରିବା କଣ ଦରକାର ଯୋଉ ଟେବୁଲ ବେଞ୍ଚରେ ରହୁଛି।
ହଁ ହଁ ତୋର ବେକ ଏକାବେଳେ ସିଧା ହେଇଯିବ ଆଉ।
ଆରେ ହେଲ୍ଥ ଟିକେ କମିବ ଏମିତି ଶୋଇଲେ।
ହୁଁ ହୁଁ ଖାଲି ତ ଏମତି ହେଲଥେ କମି ଯାଉଚି ଆଉ।
ଆଉ ଭୁବନେଶ୍ଵର କୋଉ କୋଉ ଜାଗା ବୁଲାବୁଲି ହେଇଛି ନା ନାଇଁ?
ଆଉ ମୁଁ ଯାଇଥିଲି ଲିଙ୍ଗରାଜ ଥରେ ଯାଇଛି ଦି ବର୍ଷ ଭିତରେ, ଇସ୍କନ ଥରେ ଯାଇଛି। ଧଉଳି ଦି ଥର ଯାଇଛି।
ହୁଁ ଧଉଳି ତ ମୁଁ ଯାଇନି ଆଜି ଯାଏଁ ଜାଣିଛ ନା?
ହଁ ଯାଅନି କିଆଁ ଯିବ କହିଲ। ଆଉ ନନ୍ଦନକାନନ ବି ଥରେ ଯାଇଛି।
ବହୁତ୍ ବଢିଆ। ନନ୍ଦନକାନନ ଏବେ ରିସେଣ୍ଟ ଯାଇଥିଲି ଛଅ ମାସ ତଳେ ଆମେ ତିନି ଜଣ ସାଙ୍ଗ ଯାଇଥିଲୁ। ବୁଲାବୁଲି ହେଲୁ ତାପରେ ଏକ୍ସପ୍ଲାନେଟ ଗଲୁ ହେଇଟି ଟିକେ ବୁଲାବୁଲି ହେଲୁ ଯୋଉ ତ ରେଟ ଅ ଛାଡ।
ମୁଣ୍ଡ ବାଇଆ ହେଇଗଲେ ଡାଇରେକ୍ଟ।
ଏକ୍ସପ୍ଲାନେଟ ମାନେ ଓଉକାତ୍ ସେ ବାହାର ସେ ହେଇଯାଉଛି।
ସେ ଗୋଟେ ଚପଲ ଦେଖିଲା ଯେ କହିଲା ପାଞ୍ଚ ହଜାର।
ଅନଲାଇନ୍ ଟା ହିଁ ବେଷ୍ଟ।
ହୁଁ, ଆରେ ଖାଇବା ଗୁରା ବି ଏତେ ରେଟ କହିବା କଥା ନାଇଁ।
ହଁ ବୋହୁତ ରେଟ୍ ଖାଇବା ଭାଇ ସେ ଜିଏସ୍ ଟି ଫିଏସ୍ ଟି ଏତେ ମିଶେଇ ଦୋଉଛନ୍ତି ଆଉ କହେ ତମେ ଏସି ଲଗେଇ ତା ବୋଲି ତମ ଏସି ପଇସାଟା ହେଲେ ଆମେ ବି ଦେବୁ।
ଆମେ ଗଲୁ ଖାଇଲୁ ବୁଲିକି ପଳଆଲୁ କିଛି ଖାଲି ଦେଖିଦେଇକି ପଳେଇଆଲୁ କିଛି ଆଣିଲୁନି କି ଖାଇଲୁନି ହେଟି।
ଖାଲି ଅଯଥା ବାହାରେ ଖାଇବାଟା ବେଟର।
ହଁ ମୁଁ ବି ସେୟା କଣ ପାଇଁ ଯାଇକି ହେଇଠି ଦୁଇଶହ ଟଙ୍କାର ମାନେ ଦୁଇଶହ ତ ନୁହେଁ ସେ ଗୋଟେ ଦବାକୁ ଯାହା ବି ସିଙ୍ଗଲ ପି ଆଣ ନା ତମର ପେଟ ପୁରିବ ନା ତମର ମାଟି ପୁରିବ କିଛି ନାଇଁ। କିନ୍ତୁ ତମର ବିଲ୍ ହବ ଯେ ପାଆଁସ ଚାରିଶହ ଏଇ ଭିତରେ ବିଲ୍ ଟା ହବ। ତା ଭିତରେ ସେଇ ପଇସାାରେ ତୁ କିଆଁ ନାଇଁ କି ବାହାରେ ଆସିକି ନ ଖାଇଦବୁ।
ହୁଁ ହୁଁ ବାହାରେ ଖାଇଲେ ଆରାମସେ ପେଟ ଫୁଲ ହବ।
ସେଇ ଯୋଉ ଷ୍ଟ୍ରିଟ୍ ଫୁଡ ଗୁଡାକ ମାନେ ଯୋଉ ଗଳି ଗୁଡାକ ଅଛି ବି ମାନେ ଯୋଉ ଖାଓଗଲି ଗୁଡାକ ଅଛି। ସେଠି ତ ଆହୁରି ଭଲସେ ପୁରା ଖାଇବୁ ଆରାମସେ।
ହଉ ଆଉ। ତ ପ୍ଲାନେଟୋରିୟମ କେବେ ଯାଇଥିଲ ନା ଯାଇନ?
ପ୍ଲାନେଟୋରିୟମ ତ ପଠାଣି ହଁ ଯାଇଛି ଯାଇଛି ଥରେ ଯାଇଛି।
କେବେ ପିଲା ଦିନେ?
ନାଇଁ ମ ପିଲାଦିନେ କି ଅଜବ ମୁଁ ପିଲାଦିନେ ଭୁବନେଶ୍ୱର ହିଁ ଆସିନଥିଲି ମୋର ଫାଷ୍ଟ ଭୁବନେଶ୍ୱର ଆସିବା ହେଉଛି ମୋର ଏ ନାଇନ୍ କ୍ଲାସ୍ ନା କଣ। ମୁଁ ଫାଷ୍ଟେ ଭୁବନେଶ୍ୱର ଆସିଲି ନାଇନ କ୍ଲାସରେ।
ମୁଁ ପିଲାଦିନେ ଯାଇଥିଲି ଆମେ ବୁଲିବାକୁ ଯାଇଥିଲୁ।
ହଁ ମ ମୁଁ ବି ସେଇ ନାଇନ୍ଥ କ୍ଲାସରେ ହିଁ ବୁଲିବାକୁ ଆସିଥିଲି ଭୁବନେଶ୍ଵର।
ମୁଁ କ୍ଲାସ୍ ସେଭେନରେ ଆସିଥିଲି।
ବଡ ଲୋକ ଆଉ ତମକୁ କ୍ଲାସ୍ ସେଭେନ୍ ରେବୁଲେଇ ଆଣିଛ୍
ହୁଁ ହୁଁ ଆରେ ତମେ ତ ପର୍ସନାଲି ଫ୍ଲାଇଟ୍ ବୁକ୍ କରି ବୁଲିଆ ଲୋକ ଆ ତମେ କାଇଁ ଆସିବ ବସ୍ ରେ।
କାହିଁ ଏ ଫାଡୁ ଆ ଫାଉଡା କ କହୁଛ କହିଲ ଅହ।
କଣ ମ ହଁ।
ହୁଁ।
ହୁଁ ନା ଗୁଁ। ଆଉ ଭୁବନେଶ୍ୱର କୋଉ ଜାଗା ଯାଇଚ ନା ସେମିତି ଆଉ
ଆଉ କୁଆଡେ ଯାଇନି ଖାଲି ଯାଇଚି ଯାଇଚି ଷ୍ଟେସନ୍ ଯାଇଚି ମାର୍କେଟ ବିଲ୍ଡିଙ୍ଗ୍ ଯାଇଚି ହଁ ପାର୍କ ଯାଇଥିଲୁ ଥରେ ଆମେ ସାଙ୍ଗ ଭଳିଆ ସବୁ ମିଶିଥିଲୁ ଯେତେବେଳେ। ସେଠି ଆମେ ଯାଇଥିଲୁ ଜୟଦେବାଟିଆ ଯୋଉ ପାର୍କ ସେଠି ଆମ୍ ସାଙ୍ଗ ଗୁଡା ଯାଇଥିଲୁ ସବୁ ଖିଆପିଆ କରି ପୁରା ମଜାମସ୍ତି କରି ଆସିଥିଲୁ। ଆଉ ତା ପରେ ବି ସାଙ୍ଗ ଗୁଡାକା ଶଳା ଧୋକେବାଜ୍ ଗୁଡା ଯେ ଯୁଆଡେ କୁଆଡେ ପଇଲେଣି ଆସୁହାନ୍ତି ଆଉ।
ତମେ ରୁମ୍ ମେଣ୍ଡ୍?
ମୋ ରୁମ୍ ମେଣ୍ଟ ଗୁଡାକ ସବୁ ବଡ ବଡ଼ ଗୁଡାକ।
ଆଉ ବଡ ହେଲେ କଣ ସାଙ୍ଗ ନୁହଁ।
ସାଙ୍ଗ ଯେ ମାନେ ସେ ଭାଇଭ୍ ଟା ଆସୁନି ଆଉ।
ଆସିବନି
ସାଙ୍ଗମାନଙ୍କ ସହିତ ଯେତ ଭାଇପ୍ ଟା ଆସେ ସେମାନଙ୍କୁ ସହିତ ଆସେନି କାଁ ଆସିବ ଆସିବ କୋଠିମ ମାନେମ ପାଞ୍ଚ ବର୍ଷ ଗୋଟ୍ ଗୋଟେ ରୁମ୍ ରେ ରହିଥିଲୁ ମିଶିକି ପୁରା କଲେଜ ଯାକ ଇଏ କରିଚୁ ଆଉ ତାପରେ ମାନେ ଆଉ କାସହିତ ମୁଁ ଏ ଏନ୍ତି ଆସି ବି ଏତେ ବି ସାଙ୍ଗ କରୁନି କଲ ଏଜଉ ଯୋଉଁ ମୁଁ କୁ ଆର ବର୍ଷ ବୋଧେ ଏଜାମ୍ ଦବାକୁ ଯାଇଥିଲି ହେଲା ସେ ମୁଁ ଯୋଉଠି ମାନେ ମହିନ୍ଦ୍ରାରେ ଯୋଉ କୋଚିଙ୍ଗ୍ ନଉଚି ସେଇଠି ବୋଧେ ସେ ପୁଆଟା ମତେ ଦେଖଚି କଣ ମୁଁ ଯାଇଥିଲ ଲି ଏକ୍ସାମ୍ ଦବାକୁ ସେ ବି ସେଠି ତାର ବି ସେଠି ସେଣ୍ଟର୍ ପଡିଥିଲା ସେଇ ଟାଇମ୍ ହିଁ ପଡିଥିଲା। ମୋର କଣ ଗୋଟେ କରେକ୍ସନ୍ ପାଇଁ ମୁଁ ଫଟୋ ବୋଧେ ଅଟ୍ ଠାରେ ଲ ଅଁ ଇଏ କରିବା ପାଇଁ ଡକ୍ୟୁମେଣ୍ଟସ୍ ରେ କରୁଥିଲି ସେ ମତେ କହିଲି ନା ଫଟୋଟା ଇଏ କର। ମୁଁ କରୁଥିଲି ସିଏ ମୋ ପା ଆଗରେ ଠିଆ ହେଇଥିଲା। ଗୋଟେ ହଁ ସେ ମୋ ଆଗରେ ଠିଆ ହେଇଥିଲା ନାଇ ନାଇଁ ସେ ମୋ ପଛରେ ଠିଆ ହେଇଥିଲା। ସେ ମତେ ଡାକିକି କଉଛନ୍ତି ନା ତମେ ମହିନ୍ଦ୍ରା ରେ କୋଚିଙ୍ଗ୍ କରୁଥିଲ ନା। ମୁଁ କହିଲି ହଁ ବାସ୍ ଏତିକି ଆଉ କିଛି ନାହିଁ ମୁଁ କହିଲି ଏଇଟାକୁ ତମ୍ ଚିହିଁନି କି ଜାଣିନି ଏ କଣ ମତେ କହିଲାଣି ମହିନ୍ଦ୍ରାରେ କରୁଥିଲ କି ନାହିଁ ମୁଁ କହିଲି ହଁ ମେ ବି ଦେଖିଥିବ। ମୁଁ ବି ଆସିକି ବି ଏତ୍ ଟେ ସାଙ୍ଗ କରୁନି କାହାକୁ କଣ ପାଇଁ ଆଉ କୁଆଡେ ଆସିକି କାହାକୁ ସାଙ୍ଗ କରିବୁ କଣ କାବା
ଆରେ ଏ ଝିଅ ପିଲାମାନେ ନଜର ରଖନ୍ତିନି ପୁଅ ପିଲା ମାନେ ନଜର ରଖନ୍ତି। ସେଇଟା ହଉଚି ମେଟ୍ରୋ। କରେ ବୁଝିଲ ଆରେ ଆମକୁ କୁଆଡୁ ଗୋଟେ ଯିବ ଆଖି ଟା ବୁଲେଇ ଦଉ ଚାରିଆଡେ କାଳେ କଣ ଅଛି ଥିବ ଏମିତି କଥା ଆଉ। ହା ଆଉ ତମ ଝିଅ ପିଲାଙ୍କର ଖାଇବା ଉପରକୁ କୋଉଠି ଖାଇବା ଥିବ ଏନ୍ତି ଏନେଇ
ୟସ୍ -ସ୍ ୟସ୍ -ସ୍ ୟସ୍ - ସ୍।
ହଉ ଆ କେହି ଆସିନାହାନ୍ତି ରୁମାଣ୍ଡ ଏକା?
ନା ଆସିଥିଲେ ତ କଲ୍ ନାଇଁ ରୁମ୍ମେଟ୍ ସମସ୍ତେ କହି ଆସିଲେଣି।
ଅ ତମର୍
ମୋଁ ରୁମ୍ ମେଟ୍ ରେ ନାଇଁ ମୁ ଯୋଉ ମିଶିକି ଖାଉଛି ମୁଁ ଆଉ ଗୋଟେ ଅଲଗା ପିଲାଙ୍କ ସହିତ ମିଶିକି ଖାଉଛି। ଜୋଉଡା କି ସେମାନଙ୍କ ସହିତ ମୁ ଟିକେ କ୍ଲୋସ୍। ଅ ଜଣେ ଦି ଜଣ ତିନି ଜଣ ଚାରି ଜଣ ପାଞ୍ଚ ଜଣ ଛଅ ଜଣ।
ମିଶିକି ଏକାଠି ଖାଉଛ ତମ ତମେ ତ ସକାଳେ ଦିଟା ଦିଟା ରୁଟି ରଖି ତ ସେମାନଙ୍କୁ କେତେଟା ଦବ ତମେ କେତେଟା ଖାଇବ?
ସେମାନଙ୍କୁ ମୁଁ କିଆ ଦେବି କି ମୁଁ ଯାହା ତରକାରୀ ପତ୍ର କି ଭଜା ଭଜି କରେ ସେମାନେ ମିଶିକି ଖାଇବୁ ନା ଆଉ।
ରୁଟି ଦବନି?
ନା ରୁଟି ଆଉ ସେମାନେ ଭାତ କରିଖାଉଛନ୍ତି ନା
ହୁଁ
ଆଉ ରାତିରେ ତ ସେମାନଙ୍କୁ ମାନେ ତିନି ଜଣ ସେଇଠୁ ଅଛନ୍ତି ଆମେ ଚାରି ଜଣ ରୋଷେଇ କରୁଛୁ ସେଠ ତିନି ଜଣ ରୋଷେଇ କରୁଛୁ ହଉ ହଉ ହଉ ହଉ ହଉ ହଉ।